ହା ହ୍ୟାଲୋ।
ହଁ।
ମୋ କଥା ଶୁଭୁଛି। ନମସ୍କାର ମୁଁ କହିଲି ମୋ କଥା ଶୁଭୁଛି।
ବାଜି ଆସୁଛି।
ହଁ ଟିକେ ଶୁଭୁନି ତମ କଥା।
ହାଲୋ।
ହ୍ୟାଲୋ ହଁ ଶୁଭୁଛି।
ଏବେ ଶୁଣ
ହଁ ହଁ ଶୁଭାଗଲା। ହ୍ୟାଲୋ। ହ୍ୟାଲୋ। ମୋ କଥା ଶୁଭୁଛି।
ହଁ
ଶୁଭୁଛି ଶୁଭୁଛି ତମ କଥା।
ହଁ ହଁ କହୁନାହାନ୍ତି।
ହଁ ଆଉ କଣ ତମ ଆଡେ ଆଜି ବର୍ଷା ହେଇଛି?
ବର୍ଷା ଉଠେଇଛି ପବନ ବି ଦଉଛି ବର୍ଷା ହେଇପାରେ। ଟିକେ ଟିକେ ଘଡଘଡି ବି ଶୁଭା ଯାଉଥିଲା।
ହୁଁ ନା ନା ନାହିଁ ଏ ପାଗ ଟା ସେଇଭଳିଆ କରିଛି। ହେଇନି ହବ ବୋଧେ ସନ୍ଧ୍ୟା ବେଳକୁ ହବ ବୋଧେ ଆଉ
ସନ୍ଧ୍ୟାବେଳକୁ ହଁ ହେଇପାରେ ସନ୍ଧ୍ୟା ବେଳକୁ।
ହଁ ସନ୍ଧ୍ୟା ବେଳକୁ ହେଇପାରେ।
ମ୍ୟାଡ଼ାମ ଆପଣ ଯାଇଛନ୍ତି ଯୋଉ ଏପଟେ ବୁଲିବା ପାଇଁ। କେଦାରନାଥ ହେରିକା ନା ହରିଦାର ଋଷିକେଶ ହେରିକା ଯାଇଛନ୍ତି।
ନା ନା ନା ନା ନା ନା ନା ସେପଟେ ଯାଇନି। କେଦାରନାଥ ପାଇଁ ଆକ୍ଚୁଆଲି ଟିକେ ସାହସ ହଉନି।
ଓହୋ।
କେଦାରନାଥ, ବଦ୍ରିନାଥ ଏଇଟା ପାଇଁ ଟିକେ ସାସ୍ ହଁ। ସାହସ ହଉନି କାହିଁକି ଛୋଟ ପିଲା ଛୋଟ ଅଛନ୍ତି। ଶାଶୁ ଶଶୁରଙ୍କର ଏଜ୍ ହେଇଗଲାଣି ହେଲା। ତ ସେଥି ପାଇଁ ଟିକେ ସାହସ ହଉନି।
ହୁଁ।
ଦେଖିବ ଆମ ସାହସ ଆମ ସାହସ ନ ସାହସରେ କିଛି ନାହିଁ। ମେନ୍ ହେଲା ଯେତେବେଳେ ତାଙ୍କର ଇଚ୍ଛା ହବ ଆମକୁ ଦେଖିବା ପାଇଁ ସେ ଡାକିବେ।
ନିହାତି ନିହାତି ମ୍ୟାମ୍ ସତ କଥା।
ହଁ। ତାଙ୍କର ଇଚ୍ଛା ହେଲେ ସେ ଆମକୁ ଡାକିବେ। ଆମ ଇଚ୍ଛା ରେ ସେ ଡାକନ୍ତିନି।
ତ ସେଇଟା ହେଲା ଜିନିଷ।
ହଁ।
ହୁଁ।
ଉଁ ଆଉ ମ୍ୟାଡାମ୍ କୁଆଡେ ସବୁ ଯାଇଛନ୍ତି?
ଆଉ ଯାଉ ପୁନେରେ ବମ୍ବେରେ ଯୋଉ ତିନିଟା ମହାରାଷ୍ଟ୍ରରେ ଯୋଉ ତିନିଟା ଜ୍ୟୋତିର୍ଲିଙ୍ଗ ଅଛି ତିନିଟାଙ୍କ ଜ୍ୟୋତିର୍ଲିଙ୍ଗ ମୁଁ ଦେଖି ସାରିଚି।
ଓ ହ।
ଆ ମାନେ ତ୍ରୟମ୍ବକସ୍ଵରମ୍
ଆଉ
ଭିଶ୍ମେ ଭୀମା ଶଙ୍କର ମୁଁ ଲା ଷ୍ଟ ଇୟର ହିଁ ଯାଇଥିଲି। ଆଉ ତ୍ରୟମ୍ବକରସ୍ଵରମ୍ ମୁଁ ଟୁ ଟାଇମ୍ ଯାଇଚି। ଆଉ ଗ୍ରୀଷ୍ ଭିଶ୍ମେଶ୍ୱର୍ ବି ଟୁ ଟାଇମ୍ ଯାଇଚି।
ଓହୋ। ନାସିକ୍ ଶିରିଡି?
ନାଁ।
ଆଚ୍ଛା।
ଶିରିଡ଼ି ଚାରିଥର ନା ପାଞ୍ଚ ଥର ଯାଇଚି।
ହଁ। ଭଲ ଦର୍ଶନ ତାହେଲେ କରିଥିବେ ଆଉ।
ହଁ ହଁ। ମାନେ ଫାଷ୍ଟ ଯେବେ ଯାଇଥିଲି ମୁଁ ପାପାଙ୍କ ସହିତ ଯାଇଥିଲି। ତ ସେଇଟା ହେଲା ସବୁଠାରୁ ବେଷ୍ଟ ଦର୍ଶନ ପୁରା। ପୁରା ପାଖକୁ ଯାଇକିନା ମୁଁ ଟଚ୍ କରିକି ଆସିଚି। ଆଉ ତାପରେ ଯେବେ ବି ଯାଇଚି ପାଖକୁ ଯାଇଚି ବଟ୍ ସେଇଭଳିଆ ନୁହଁ।
ହଁ।
ହେଲା। ହଁ ସେଇଠି ବି ତ୍ରିବେଣୀ ସଙ୍ଗମ ଅଛି ନା।
ଓ ସେଇଠି ବି ଅଛି?
ହଁ ନାସିକ୍ ରେ ବି ସେଇଠି ବି ତ୍ରିବେଣୀ ସଙ୍ଗମ ଅଛି, ତିନିଟା ସଙ୍ଗମ ଅଛି। ସେଇଠି ବି ପିଣ୍ଡ ଫିଣ୍ଡ ଦାନ କରନ୍ତି। ସେଇଟା ବି ଯାଇଚି ସେତେବେଳେ। ମୋ ପୁଅ ମାନେ ବହୁତ୍ ଛୋଟ ଥିଲା। ଆଠ ମାସର ଥିଲା। ଆମେ ସମସ୍ତେ ଯାଇଥିଲୁ। ସେଇଠି ବି ତ୍ରିବେଣୀ ସଙ୍ଗମ ଅଛି।
ମାନେ ତିନିଟା ନଦୀ ଆଜ୍ଞା।
ହଁ ଗି ଗ୍ରୀଷ୍ଣେଶ୍ୱରରେ ତମେ ପୁଅ ପିଲା ସେଇି। ଏଠି ସାର୍ଟ ପିନ୍ଧିକିନା ଯାଇପାରିବେନି। ସାର୍ଟ ବେଲଟ କିଛି ପିଦ୍ଧିନା ଯିବେନି ଖାଲି ପ୍ୟାଣ୍ଟ ପିନ୍ଧନା ଯିବେ। ସାର୍ଟ ସେମାନେ ଖୋଲିଦେବେ।
ବୁଝିଲି ବୁଝିଲି ଏ ସେଇଟା ହଁ।
କି ନା ଗ୍ରୀଷ୍ମେଶ୍ଵରରେ ତମେ ନିଜେ ଯିବ ନିଜେ ପାଣି ଢାଳିବ।
ଓହୋ ନିଜେ ଠାକୁରଙ୍କ ଉପରେ।
ହଁ ହଁ ହଁ।
ଆଚ୍ଛା ଆଚ୍ଛା ବହୁତ୍ ଭଲ ଦର୍ଶନ ବି ହଉଥିବ।
ହୁଁ ହୁଁ ହୁଁ ପୁରାବା ତମେ ନିଜେ ଯିବ ସେଥିପାଇଁ ତ ମୁଁ। ସାର୍ଟ ଆଲାଉ କରନ୍ତିନି ବେଲଟ। ଆଉ ପର୍ସଫର୍ଶଏଗୁଡା କିଛି ଆଲାଉ ନାହିଁ ତା ଭିତରକୁ।
ଓହୋ ବୁଝିଲି।
ହଉ।
ଆଉ ସ୍ତ୍ରୀ ଲୋକମାନେ ସେମାନେ ଗଲେ।
ସେମାନେ ଗଲେ ନର୍ମାଲ ପର୍ସଫର୍ସ ଲେଦର୍ ପର୍ସ ଯଦି କିଏ ୟୁଜ୍ କରୁଛନ୍ତି। ସେଗୁଡାକ ଧରିବେନି ଆଉ ନହେଲେ ନର୍ମାଲ। ସେମାନେ ଯାଇପାରିବେ ଯେ କିନ୍ତୁ ସ୍ତ୍ରୀ ଲୋକଙ୍କୁ ପୁରା ଭିତରକୁ ଆଲାଉ ନାହିଁ ସେ ଟିକେ ବାହାରୁହ ଦେଖିପାରିବେ ବଟ୍ ପୁଅ ପିଲା। ପୁରା ମାନେ ଯାଇକି ନା ପାଣି ଫାଣି ଢାଳି ପାରିବେ।
ଆଛା ଆଛା ବୁଝିଲି ମ୍ୟାଡାମ୍।
ଭୀମା ଶଙ୍କରରେ ମାନେ
ହୁଁ।
ମା ଠାକୁର। ଆପଣ ବହୁତ୍ ତଳେ ଅଛନ୍ତି ମାନେ ପାହାଡ଼ ଅଛି ହେଲା। ପାହାଡ଼ କୁ କାଟିକିନା ରାସ୍ତା କରାହେଇଛି। ରାସ୍ତା କରାହେଇଛି। ତମେ ଯିବ ପୁଣି ପାହାଚ ପାଖାପାଖି ଅଛି। ସତୁରୀ ଅଶି ତଳୁକୁୁ ଉପରକୁ ନାଇଁ ପାହାଚ ତଳୁକୁୁ ଅଛି। ଆଉ ତଳକୁ ଯିବ। ତ ଆମେ ଯେତେବେଳେ ଯାଇଥିଲୁ ସେତେବେଳେ ଆଙ୍କ ଘରତ ଜେନେରାଲ୍ ଲାଇନ୍ ଥିଲା ବହୁତ ସାରା। ଆମେ କିନ୍ତୁ ଯେହେତୁ ଛୋଟ ପିଲା ପୁଅ ମରୁଛି ନା। ଆଉ ଆମେ ଆଉ ଲାଇନ୍ ରେ ଛିଡା ହେଲୁନି ଆମେ ପଳେଇ ଆସିଲୁ ଚାଲି ଚାଲି ଚାଲି। ଯେମିତି ଆଗକୁ ସେଇଠି ଯଦି ଟିକେ ବୁଝା ବୁଝି କଲୁ ତାପରେ
ହଁ।
ସେ କହିଲେ କି ଯେ ଏବେ କାଉଣ୍ଟର ଖୋଲା ହବ ଟିକେଟ କରା ହବ। ଆପଣ ସେଇଥିରେ ଯଦି ଯିବେ ଆପଣ ପୁରା ମାନେ ଜଲଦି ଦେଖିପାରିବେ।
ଆଗୁଆ ଦର୍ଶନ ଯୋଉଟା ଭିଏ ବିି ଦର୍ଶନ ରୁହେ ନା।
ଭିଆଇପି ଦର୍ଶନ ହଁ ଜଣକା କେତେ ହୁଣ୍ଡ୍ରେଡ ରୁପ୍ରୀଜ୍ ନା ଏମିତି କେତେ ଥିଲା। ଆମେ ସେଇଥିରେ କାଟିଦେଲୁ ଟିକେଟ୍ ଆଉ ଲାଇନରେ ସମତେ ଥିଲୁ। ଛିଡ଼ା ହେଲୁ।
ଆଚ୍ଛା।
କାଢ଼ିଲେନି ନା ସେଇଟା ବି ଆମେ ମାନେ ୱିଟେ କରିବାର ଓନେ ଆଔର ପରେ। ଯୋଉଠି ଟିକେଟ କାଉଣ୍ଟର ସେଟା ଖୋଲା ହେଲା।
ଆଜ୍ଞା।
ହୁଁ ସେଇଠି ପୁରା ଲାଇନରେ ରହିକି ନା।
ହୁ।
ଦର୍ଶନ କଲୁ ଦର୍ଶନ କରିକି ନା ବାହାରିକିନା ଆମେ ଦେଖିଲୁ। ଆଉ ଗୋଟେ ଛୋଟ ଲାଇନ୍ ଅଛି ସେ ସାଇଡରେ ଯୋଉଠି କି ଲୋକମାନେ ଯାଇନ ଦେଖିପାରୁଛନ୍ତି। ପୁଣି ଗଲୁ ଦେଖିକିନା ଆସିଲୁ। ହୁଁ। ହ ମୋ ପୁଅ ଟା ଛୋଟ ଛୋଟ ଥିଲା ଛୋଟ ଥିଲା ମାନେ କଥାକୁ ମାନେ ଜଷ୍ଟ୍ ମାନେ ଲାଷ୍ଟ ଇଅର୍ ବିଫରେ ହେଲା। ତ ମୋ ପୁଅ କହିଲା ତମ ମାନଙ୍କୁ କଣ ଗେଞ୍ଜା ଗେଞ୍ଜି ଖାଇବା ପାଇଁ ବହୁତ ଭଲ ଲାଗୁଛି। ସେଥି ପାଇଁ ତମେ ଆଉଥରେ ଯାଉଛ। ହୁଁ।
ଛୋଟ ପିଲା ସେ ଯାହା ଦେଖିବେ ସେଇଟା ହିଁ କହିବେ ନା?
ସେ କଣ ଜାଣୁଛି ଆମେ କଣ ପାଇଁ ଯାଉଛୁୁ?
କଣ ପାଇଁ ଯାଉଛେ? ସତ କଥା।
କାହିଁକିନା ସେମିତିକା ଦର୍ଶନ ପୁରା ଭଲରେ ମିଳିବ କି ମିଳିବନି? ଯଦି ଥରେ ଚାନ୍ସ ଆମକୁ ମିଳିଛି।
ହୁଁ ସେକେଣ୍ଡ ଟାଇମ ଦେଖିଲୁ ଆମେ ଦେଖିଲୁ ଯାଉଛନ୍ତି ଆଉ ସେଟା କି ଯେ ମାନେ ଏଇ ଦଶ ପନ୍ଦର ଜଣ ଅଛନ୍ତି। ଆମେ ଆଉ ଚାନ୍ସ ଛାଡ ପଳେଇଲୁ ଧଡ଼କିନା।
ଭଲ କଥା ଯାଇଛନ୍ତି ଯଦି ଏତେ ଦୂର ସେଟା ଦର୍ଶନ କରିଦବାଟା ଠିକ। ଯୋଉଠିକି ବି ଆପଣ ଯାଆନ୍ତୁ ଖାଲି ସେଇ ମାନେ ମନ୍ଦିର ବୋଲି ନୁହେଁ। ଯ ଏତେ ଦୂର ଯାଇଛନ୍ତି ମାନେ ଭଲ ଦର୍ଶନ ମିଳିବା ଦରକାର।
ସେଇଟା ଆକ୍ଚୁଆଲି ସତ କଥା କାହିଁକି ନା ତମେ ଏତେ ପଇସା ଇନଭେଷ୍ଟ କରିକିନା ଯାଇଛ ନା? ଖାଲିଟା ତ ଏମତି ପଳେଇନ ତ କାହିଁକି ମାନେ? ଆମେ ଯେତେବେଳେ ମୋର ପୁରା ମନେ ଅଛି ଯେତେବେଳେ ଆମେ ଫାଷ୍ଟ ଆ ତ୍ରମ୍ବକେଶରମ୍ ଯାଇଥିଲୁ ହେଲା।
ଆଜ୍ଞା ଆଜ୍ଞା।
ତ୍ରୟବ ଯୋଉ ଜାଗାରେ ଅଛନ୍ତି ମୁଁ ଯେତିକି ଜ୍ୟୋତିଲିଂ ଦେଖିଛି ତା ତା ବ୍ୟାକ୍ ସାଇଡ ତମେ ଦେଖିବ ଯଦି ତମ ଆ ମା ମନ୍ତ୍ର ମୁୁଗ୍ଧ ପୁରା ହେଇଯିବ। ପୁରା ମାନେ ପାହାଡ଼ ହଁ ହଁ ହଁ। ପାହାଡ ଆଉ ସେ ପାହାଡ ଉପରେ ଗୋଟେ ମା ବି ଦେବ ମା ବି ଅଛନ୍ତି ଜଣେ। ହେଲା ତ ସେ ଯୋଉ ମନ୍ଦିରରେ ଆମେ ଯାଇଥିଲୁ? ହେଲା ତ୍ରୟଂକମସର। ଆମେ କଣ କରୁଥିଲୁ ନା ସେଠି ୱାନ ଡେ ପୁରା ଟୁ ଡେଜ ରହିଥିଲୁ। ପୁରା ମାନେ କେତେ ଜିଟା ରହିଥିଲୁ ହଁ ତରଣବକମ୍ ସଵରମ ପାଖରେ ହିଁ। ଆମ ପୁରା ହୋଟେଲ ଥିଲା ମାନେ ହୋଟେଲ ଠାରୁ ଆମ ରୁମ ହବ ପାଞ୍ଚଶହ ମିଟର।
ଆଚ୍ଛା।
ଡିସଟାନସ ହେଲା ତମ ବିଲିବ ପାରିବନି ଆମେ ଫାଷ୍ଟ ଯୋଉ ଦିନ ଯାଇକିନା ପହଞ୍ଚିଲୁ ମର୍ନିଙ୍ଗ। ହେଲା। ଦିନ ଚାରିଟା ବେଳେ ଥରେ ବାହାରିକିନା ଗଲୁ ଦର୍ଶନ କରିନା ଆସିଲୁ ସେତେବେଳେ ଭଲସେ କରୁ। ନା ଆସି ପାରିଲୁନି ତାପରେ ପୁଣି ଗଲୁ। ରାତି ସାତଟା ଆଠଟା ବେଳକୁ ସେତା ବେଳକୁ ଟିକେ ଡିଷ୍ଟାନ୍ସ ରହୁନହି ପୁଣି ରାତି ଏଗାର ଗଛା ତ ମୁଁ ଆରେ ତିିନିଥର ନୁହଁ ଛଅ ସାତ ଥର ଯାଇଛୁ। ଆପଣ ଡା ନେକ୍ସଟ ଡେ, ଆମେ ଯେତେବେଳେ ରୁମ୍ କୁ ପଳେଇ ଆସିବୁ, ଯାହାର ଇଚ୍ଛା ହେଲା ଯେ ଯା ଆମେ ଗ୍ରୁପ ଏଇନା ଟିକେ ଯାଉ। ଯାହାର, ଛା ହେଲା, ସାଙ୍ଗ ହୁହ ପାଆଁଶହ ମିଟର ଡିଷ୍ଟାନ୍ସ ହେଲା ଚାଲ। ରୁମ ରେ ଶୋଇକିନା ବସିଲେ ଲାଭ କଣ ଅଛି?
ନାଇଁ ନାଇଁ ଯାଇଛନ୍ତି ଏତେ ଦୂର ମାନେ କିଛିଟା ବୁଲିଯିବା ଠିକ୍। ଯେତେଥର ସମୟ ମିଳୁଛି ସୁଯୋଗ ମିଳୁଛି ଯିବା ହେରି ଭଲ।
ସେ ମନ୍ଦିରରେ କଲର ଦିଆ ହୁଏନି ସେ ମନ୍ଦିର ପୁରା ବ୍ଲାକ୍। ତମେ ଏବେ ବି ଗୁଗୁଲ ରେ ସର୍ଚ୍ଚ କରନା ଦେଖିବ, ତା ବାହାର, ମନ୍ଦିର ବାହାର ପୁରା ବ୍ଲାକ୍ ପଥର ପୁର ବ୍ଲାକ୍।
ହଁ ଆଛା।
ତାଙ୍କର କଲର ଫଲର କିଛି ଦିଆ ହୁଏନି। ଆଉ ସେଇଠି କଣ ବ୍ରହ୍ମା ବିଷ୍ଣୁ, ମୁ ମହେଶ୍ୱର ନା।
ଆଛା ହଁ,
ଶିବ ଶିବଙ୍କ ରୂପରେ, ବ୍ରହ୍ମା ବିଷ୍ଣୁ ମହେଶ୍ଵର ତା ଭିତରୁ ପାଣି ଭାରୁଚି। ଆଉ ଆଇଥିଁଙ୍କ ନର୍ମଦା ନା କୋଉ ନଦୀ ଗୋଟେ ଅଛି। ଯୋଉଠୁ ପାଇଁ ସେଇଠୁ ତା ଭିତରୁ ପାଣି ବାହାରୁଛି। ଆଉ, ତିନିଟା ଛୋଟ ଛୋଟ ମାନେ ଅତି ଛୋଟ ଛୋଟ ତାମାନେ ଏଥିରେ ବି ସର୍ଚ୍ଚକର ଡେଖିପାରିବ। ମାନେ ଆମେ ଯଦି ମନ୍ଦିର ଯାଉଛେ ବଡ ବଡ ପୁରା ଲିଙ୍ଗ ଦେଖୁଚେ। ସେମିତି ତାଙ୍କର କିଛି ଲିଙ୍ଗ ନାହିଁ।
ଓହୋ,
ତାଙ୍କର ସେ ପିଣ୍ଢି ଟା ଥିବ ହେଲା ପିଣ୍ଡିି ଭିତରେ ଗୋଟେ ଛୋଟ, ଖୋପ ଟେ ଥିବ ସେ ଖୋପ ଭିତରେ, ତିନିଟା ପଥର ଥିବ, ମାନେ ଯୋଉଟା କି ଯେ ବ୍ରହ୍ମା ବିଷ୍ଣୁ ମହେଶ୍ଵର।
ମହେଶ୍ଵର, ସେଇଥିରେ ପୂଜା ହଉଛନ୍ତି ସେ ଆଉ।
ଆଉ ତା ଭିତରୁ ପାଣି ବାହାରୁଥିବ, ଆପେ ଆପେ ପାଣି ବାହାରୁଥିବ।
ବୁଝିଲେ ମ୍ୟାଡାାମ, ଭଲ ଜୁମ୍ମନ୍ଦିରଟେ ତାହେଲେ ଆଉ
ହଁ ଆଉ ଗିଯମେଶ୍ଵର ରେ ବି ଠାକୁର, ସେମିତି ସେଇ ପାହାଡ ପର୍ବତ ପାଖରେ ଅଛନ୍ତି। କିନ୍ତୁ ତ୍ରୟମ୍ ବକମ୍ ଗିଜମେଶ୍ଵର ଟା ଆକ୍ଚ୍ୟେଲି ଚଉସ୍ତରି ଟା ଜ୍ୟୋତିର୍ଲିଙ୍ଗ ଭିତରେ ଆସୁଛନ୍ତି। ହେଲା ବାରଟା ଜ୍ୟୋତିର୍ଲିଙ୍ଗ ଭିତରେ, ତମର ଭୀମାଶଙ୍କର ଆ ତ୍ରମ୍ବକେଶ୍ୱରମ୍ ଆସିଛନ୍ତି।
ବୁଝିଲି,
ଆଉ ମତେ, ଆଉ ଗୋଟେ ଜ୍ୟୋତିର୍ଲିଙ୍ଗ ଦେଖିବାର ଅଛି। ସେଟା ହେଲା ମତେ ବହୁତ ଇଚ୍ଛା ଅଛି ସେଟା ହେଲା ଉ ତମର, ଆ କନ ତ, ଯୋଉଟା ଆମର ଅଛି ଆନ୍ଧ୍ରପ୍ରଦେଶ ରେ। ଯୋଉଠି କି ଯେ ଶିବ ପାର୍ବତୀ ମିଶିକିନା ଅଛନ୍ତି। ଶ୍ରୀସଲମ୍
ଓଁ ହଁ ଆଛା
ଶ୍ରୀସଲମ। ସେଇଠି ଶିବ ପାର୍ବତୀ ସେ ଗୋଟିଏ ଜାଗାରେ,